ହଁ।
ମ୍ୟାଡାମ କଣ କରୁଛନ୍ତି।
ଏଇ ରୋଷେଇ ଚାଲିଛି।
ଆଛା ସଇଲାନି ନା ଆରମ୍ଭ।
ହଁ ଅଧା ଅଧି ହେଇଛି ଆଉ।
ହୁଁ ହୁ। ବର୍ଷା ଫର୍ଷା କିଛି ହେଇଥିଲା କି।
ହଁ ବର୍ଷା ବେଳା ହେଇଥିଲା ଆଜି ଚାରିଟା ବେଳେ।
ଆଉ କାଲି ପାଇଁ କଣ ରଜ ପାଇଁ କଣ କିଛି। ସ୍ପେଶାଲ କିଛି କଲେଣି।
ଆଉ ରଜ ପାଇଁ ସେଇ ପିଠା ପଣା ହବ ସକାଳୁ ଆଉ।
ଓହୋ ଆଜି ତ ରେଡି କରି ରଖା ରଖ୍
ହଁ ହୁଁ‌।
ଆମର ରଜ ନାହିଁ ତ ସେଥିପାଇଁ କିଛି କରିନୁ ଆଉ ‌।
ଆଛା ହଁ ଆଉ ନାହିଁ ଆଉ କଣ କରିବ।
ହଉ ବଡ଼ ପର୍ବ ରଜ କିଛି ଫଙ୍କ୍ ସନ୍ ଆଉ କାର ହଉ ନ ହଉ ଘରେ ରଜମଉଜ କରାଯାଏ।
ହଁ ଘରେ ତ ମେନ୍ ହେଲା ଏଇ ଖାଇବା ପିଇବା ଟା ଆଉ।
ହଁ ଖାଇବା ଉପରେ ହୁଏନି ଏମ୍ ତି ଅନ୍ୟ ସାଇ ପଡିଶା ଘର ମାନେ ଆଣିକି ଦିଅନ୍ତି ଆଉ।
ହୁଁ। ମାନେ ଆମର କାଲି ସେ ଯୋଉ ଇଟିଲି କରିଆ ପାଇଁ ଅଲ୍ ଗା ପିଠଉ କରିଛି।
ଆଛା।
ଏଇ ଇଟିଲିରେ ଟିକେ ଅଲ୍ ଗା ପିଠୁ ବିରି ଟିକେ ଅଧିକା ଦରକାର୍ ତାକୁ
ହୁଁ।
ଇଟିଲି ଟା ଟିକେ ଅଧିକ ବିରି ହେନେ ଟିକେ ଭଲ୍ ଲାଗିବ। ହୁଁ ଆଉ ହଉଛି ହବ ଏଇ ସୁଜି କାକରା
ପୋଡ ପିଠା ଆପର କରନ୍ତି କି ନାଇଁ?
ପୋଡ ପିଠା ହୁଏ।
ହଁ।
ସେ ବି ସେଥିରେ ସେଇ ବିରି ଚାଉଳ।
ମୁଁ ତ ଆମିଷ ଖାଆନ୍ତି କି ନାଇଁ?
ହଁ ରଜରେ ଖାଆନ୍ତି କାଲି ତ ବାର ଅଛି।
ହଁ ଭଲ ବାର ଟା ପ୍ରଥମ ରଜ ପିଠା ସାଙ୍ଗ କୁ ଆମିଷ।
ହଁ ତାପରେ ସଂକ୍ରାନ୍ତି ପଡିଯାଉଚି। ଖାଇ ହବନି ଆଉ ଲାଷ୍ଟେ ରଜ ତ ପଡୁଚି ହଁ ମଙ୍ଗଳବାରେ ହଉଚି ଆଉ ଖାଇ ହଉନି ଆଉ।
ହଁ ଆମ ଆଡେ ରଜ ସେ ପା ବଢିଆ କରନ୍ତି ରଜ ମହୋତ୍ସବ କରୁଛନ୍ତି ସଂକ୍ରାନ୍ତି କରୁଚନ୍ତି। ହେଲେ
ହଁ ମନ୍ଦିର ଦର୍ଶନ କରୁଚନ୍ତି ଯେ ସେ ଚୁଟି ଫୁଟି ପକେଇକି ମାନସିକ ଯେଉଁମାନେ ରଖିଥାନ୍ତି ସେମାନେ ଯାଇକି କରନ୍ତି ଆମ ଗାଁଉ ଗାଁ ପାଖେରେ ଗୋଟେ ପାହାଡ ଅଛି ତ ନଇ ପାଖ ସେଇଠିକି ଯାଆନ୍ତି ଦଶ ପନ୍ଦର କିଲୋମିଟର ଡିଷ୍ଟାନ୍ସ ରେ ଅଛି ଆଉ।
ହଁ ଯେ କୋଉ ଆଡେ କଣ ଅଛି ଆଉ ସମୟ ସବୁଆଡେ ବି ସବୁଟା କଣ ଅଛି କି ଆମର ଯେମିତି ଅଷ୍ଟମୀରେ ହୁଡି ଚଢା ଅଛି ଆଉ କଣ ସେଟା ସବୁଆଡେ ବି ନାହିଁ।
ନାହିଁ ନା?
ହୁଁ ଆମର ଏଇ ଜାନୁଆରୀ ମାସେରେ ସେମିତି ସେଇ ହୁଡି ଠାକୁର ଅଛନ୍ତି ଉପରେ ସେଠି ଅଛନ୍ତି ଉପରେ ବି ଏ ରାମ ଲକ୍ଷ୍ମଣ ସୀତା। ସେଇ ଟାଇମ୍ ରେ ହଉଛି ପଡ଼େନି ଦେଖୁନ ରାମ ନବମୀ? ସେଇ ଜାନୁଆରୀ ମାସରେ ସେଇଟା। ସେଇ ମନ୍ଦିର ଉପରେ ଅଛନ୍ତି ଠାକୁର। ମାନେ ବହୁତ ଭଲ ହେଇଛି ସେଠି ରହିବା ପାଇଁ ବାହାଘର ବି ହବା ପାଇଁ ସେଠି ଅଛି ଭଲ। ଆଉ ପାହାଚରେ ଟିକେ ଯିବାକୁ ପଡ଼ୁଛି ଆଉ ଆଉ ଗୋଟେ ବାଟ ବି ଅଛି ଗାଡ଼ି ରେ ଯାଇ ହବ ଉପର ପର୍ଯ୍ୟନ୍ତ। ଆଉ ସେ ଉପରେ ଠାକୁର ଅଛନ୍ତି ରହିବା ପାଇଁ ବି ସବୁ ଘର ହେଇଚି। ଆଉ ବଢ଼ିଆ ଜାଗା ଟା କିନ୍ତୁ ଭଲ ବ ଜଙ୍ଗଲ ଉପରେ ହେଇଚି। ଜଙ୍ଗଲ କଟା ହେଇକି ସେ ମନ୍ଦିର ତିଆରି ହେଇ ହେଇଚି।
ଓ ହଁ ବୁଲାବୁଲି ରଜରେ ବୁଲାବୁଲି ପାଇଁ ଠିକ୍ ଅଛି ବୁଲିିବି ଯାଇ ହ ଦର୍ଶନ ଦେଖିକି ଆସିପାରିବ ମନ୍ଦିର ବୁଲା ବୁଲି କରିକି।
ବାହାଘର ବି ସେଠି କରୁଚନ୍ତି।
ଓ ହଁ।
ହଁ। ଆଉ ହଉଚି ଏଇ ତଳେ ସବୁ ମେଳା ବସେ ସେଇ ଟାଇମ୍ ରେ ତଳେ ସବୁ ମେଳା ମକର ମେଳା ହୁଏ।
ମକର ମେଳା।
ହଁ ସେଠି ସମସ୍ତେ ଆ ସ ବହୁତ ଗାଁରୁ ଆସନ୍ତି।
ହୁଁ ଆମ ଏପଟେ କାର୍ତ୍ତିକ ମାସରେ ହୁଏ ଆମ ଏପଟେ ସବୁ ମାସ କାର୍ତ୍ତ କାର୍ତ୍ତିକ ମାସ ଯାତ୍ରା ଟା ଦୋଳ ପୂର୍ଣ୍ଣିମା ଯାତ୍ରା ଦଶହରା ରଜ ଏସବୁ ଆମ ଆଡ଼େ ହୁଏ।
ହଁ।
ହଁ କାର୍ତ୍ତିକ ମାସ କଳସ ଯାତ୍ର ଯୋଉ କୁହନ୍ତିନି ସେଇଟା ହୁଏ।
ସବୁ ଆଡ଼େ ଗୋଟେ ଗୋଟେ ଉଁ ହଉଚି ହୁଁ କୋଉଠି କଣ ହଉଚି? କୋଉଠି ନାହିଁ କୋଉ ଠି ଅଛି ଏମିତି ଆଉ ତମର ସେଟା ଯେମିତି ବଡ଼ ପର୍ବ।
ହୁଁ। ଆଗେ କିଛି ଜାଣିନଥିଲା କି କୋଉ କୋଉ ଜାଗାରେ କଣ ଏବେ ମୋବାଇଲ ସକାସେ ସବୁ କି ଛି ଲକ୍ଷ୍ୟ ଆଗୁରୁ ସବୁ କିଛି ଜାଣି ହେଇଯାଉଛି।
କେତେ ଲୋକେସନ୍ ଦେ ଖୁନା ଏବେ ସବୁ ଲୋକେସନ ରେ ସେ ଯାଇକି ପହଞ୍ଚି ଯାଉଛନ୍ତି।
ଲୋକମାନେ ବହୁତ ଟ୍ୟାଲେଣ୍ଟେଡ ହେଇଯାଇଛନ୍ତି ବହୁତ ଇପ୍ରୁଭ୍ ହେଇଯାଇଛି।
ହଁ। ଯାହା ଦରକାର ପଇଲା ଗୁଗୁଲ ରୁ ସର୍ଚ୍ଚ କରିଦଉଛନ୍ତି
ହଁ।
ଏମତି ତ ଆଜିକାଲି ଲୋକ ହିଁ ସବୁ
ହୁଁ ଆଉ ଆକୁ ତାକୁ ପଚାରିବା କିଛି ଆବଶ୍ୟକ ନାହିଁ।
ନାଇଁ। ସବୁ ତ ମୋବାଇଲ ଟା ଆମ ପାଇଁ ଯେତିକି ବି ଭଲ ସେତିକି ଖରାପ ଟିକେ। କିଏ କୋଉ କୋହୁଥି ପାଇଁ ୟୁଜ୍ କରୁଚି।
ହୁଁ ବହୁତ ଖରାପ ଅଛି ନା ବହୁତ୍। ଖେଳ କରିକି କେତେ ସବୁ ମାନେ
ହଁ ଲକ୍ଷେ ଲକ୍ଷେ ଟଙ୍କା ବି ସବୁ ମାନେ ଜୁଆ ଖେଳି ଦଉଛନ୍ତି।
ଖେଳି ଦଉଛନ୍ତି।
ଆଉ ଏମିତି ହେଲା ବେଳକୁ ପୁଣି କେ
ହୁଁ ହୁଁ ହୁଁ ସେଇଟା ତ ସେଇ ଖେଳ ଟା ବେଶୀ ପ୍ରୋବ୍ଲେମ୍।
ହଁବରା। ସେଇଟା ହବା ଦ୍ଵାରା ପୁଣି ସେଟା ବି ମାଇଣ୍ଡ ରେ ତାଙ୍କର ପଶୁଛି। ଆମ ହାଵ୍ ଏମିତି ହେଇକି ପୁଣି ଭୁଲ ବାଟକୁ ପଳେଇଲେ।
ପୁରା ତ ମାନେ ଟେନସନ୍ ମାଇଣ୍ଡ ପୁରା ଚିନ୍ତାରେ ପଡ଼ି ଯାଉଛନ୍ତି।
ଖେଳିଲା ବେଳେ ଭାବୁନାହାନ୍ତି ଖେଳି ସାରିଲା ପରେ ଭାବିନେ ଆଉ କିଛି ଅଛି କି?
କିଛି ନଥାଏ।
ହୁଁ ସେମାନେ ସେଟା ବୁଝି ପାରନ୍ତିନି।
ଆରେ ହଁ ଆଉ ତାଠୁ ଛୋଟ ଛୋଟ ଛୁଆ ଗୁଡ଼ା ତ ସେ ମୋବାଇଲ ନ ଧଇଲେ ଖାଉନାହାନ୍ତି।
ହଁ ହ ବା ସେଟା ସେମିତି ଗୋଟେ ନିଶା।
ଛୁଆ ଗୋଟେ ଜିଦିଆ ହେଇକି ଯୋଉ ରାଗିକି ଯାହା ହେଇଯାଉଛନ୍ତି ତମେ ବୁଝେଇିବା ଭାରି ମୁସ୍କିଲ୍।
ହଁ ଆଉ ସେଇପା ନ ବୁଝିଲେ ଆମେ ତ କଣ ଧରେଇଦେଲେ ନେ ଫୋନ୍ ଦେଖି ଦେଖି ଖାଇଦେ। ହଁ ହଁ ସେ ତାର ଖାଇଲା କି ବସିଲା ଚୁପ୍ କି ଦେଖିଲା ଆମେ ହେଉଛି କାମ କଲେ।
ସେଇଟା ଛୁଆଙ୍କ ପ୍ରତି କେତେ ତାଙ୍କ ମାଇଣ୍ଡ ରେ ଖରାପ ହଉଛି। ତାଙ୍କ ସେ ଟା ସବୁବେଳେ ଲକ୍ଷ୍ୟ ଥାଏ କି ଆମେ ମୋବାଇଲ ଦେଖିନେ ଖାଇବୁ। ନହନେ ଖାଇବୁନୁ।
ସବୁ ମାନେ ଅନ୍ୟ କିଛି ଉପରେ ବହୁତ ମୋବାଇଲରେ ବହୁତ କିଛି ଶିଖିବାର ଜାଣିବାର ସବୁ କିଛି ଅ ଛି ସେଇ ଉପରେ ଯଦି ଯାଆନ୍ତେ କିଛି ନାହିଁ ଆଉ
ଆଉ ଶୁଣ କଣ ହେଲା କହିଲ ତମେ ଯଦି କହିବ ମୁଁ ଭଲ ମୋବାଇଲ ରୁ କିଛି ଭଲ ଶି୍ଷିବା ଶିକିମି। ତମେ ଶିଖିବ ନିଶ୍ଚିିତ ଭାବରେ ଆଉ ଜଣେ କିଛି ମୁଣ୍ଡରେ ନ ପଶୁଥିବ ଖାଲି ଆମେ ମୋବାଇଲ ଧରୀମୁ ତାର ମୂଲ୍ୟ କିଛି ନାହିଁ।
କିଛି ନାହିଁ।
ମୋବାଇଲ ଯିଏ ଧରିକି ତାର ମୂଲ୍ୟ ବୁଝିପାଇଲା ସେମାନେ ହିଁ ଧର।
ହୁଁ।
ଆଜିକାଲି ସେଇ ମୋବାଇଲ ଦ୍ଵାରା ଏ କେତେ କଣ ହେଇଯାଉଛି ନାଇଁ ଇନଷ୍ଟାଗ୍ରାମେ ସେ
କେତେ ସେଇଥିରୁ ବ ମାନେ ଭଲ ପାଇକି ବାହା ହଉଛନ୍ତି।
ହଉଚନ୍ତି। ଏତେ ଦିନିକେ ଏବେ ଏବେ ନଗଦରେ ନ୍ୟୁଜରେ କେତେ ଘଟଣା ଦଉଛି। ମାନେ କିଏ ବାଇକ୍ ରେ ବସେଇକି ନ ହଉଛି ମାରିଦଉଛି।
ହଁ ନେଇ ଯାଉଛନ୍ତି ପୁଣି ଦେଇକି ମାରିଦଉଛନ୍ତି।
ଆଜ୍ଞା ହଁ ପା।
ଆ ଚିହ୍ନି ନା ଜାଣିନା ଖାଲି ଏମିତି ପଳେଇବି।
ପୁଣି କରିବା।
ତା ଦ୍ଵାରା କେତେ କ୍ଷତି ହୋଉଚି। ଜୀବନ ଟା ଆମେ ପାଇଛନ୍ତି କିଛି ଭଲ କାମ
କାମ କରିକି ଦେଖେଇବାର ଅଛି।
ଆ ଆମ ବାପା ମାଙ୍କ ନାଁ ରଖିବାର ଅଛି ନା।
ହୁଁ ଆଗକୁ ବଢିବାର ଅଛି।
ଆଛା ଆମେ ଆମକୁ ଆମେ ମରିଗଲେ ତାଙ୍କର କିଛି ହେଲା କି?
ଏମିତି
ଆଉ କଣ କରୁଚ ଏବେ?
ଏବେ ସବୁ କାମ ଅଧା ଉପରେ ସରିଚି। ଆଉ ଖାଇଲା ଟାଇମ ରେ ଟିକେ କଣ କରିଦବା ଆଉ। କିଛି ଏଇ କେତେ ଙ୍କ କରିବେ।
ଆଛା।
ଖାଉ ଖାଉ ଆମେ ସବୁ ନଅଟା ପରେ ହେଇଯାଏ ଆଉ।
ହୁଁ।
ଖରାଦିନ ଏବେ।
ହଁ ଆଉ ରୋଷେଇ ତ କରୁ କରୁ ହେଇଯାଉଚି ଟିକେ ଲେଟେ। ଖାଇବା ବିଲେଟେ।
ହୁଁ ହଁ।
ଏ ଗରମ ପାଇଁ।
ହଁ ପରା ସେ ଗରମ ପାଇଁ।
ହଁ ଏବେ ତ ଟିକେ ଥଣ୍ଡା ପଡିଗଲାଣି ଏ ବର୍ଷ। ସେଇଯୋଗୁ ନହେନେ ଗରମରେ ଯୋଉ ରୋଷେଇ ବୋହୁତ କଷ୍ଟ।
ବୋହୁତ କଷ୍ଟ ହଁ।
ଆ ଯୋଉମାନେ ଗ୍ୟାସ ଯାହାର ନାହିଁ ଚୁଲିରେ ରୋଷେଇ କରୁଛନ୍ତି ସେମାନେ କେତେ କଷ୍ଟକ
ହୁଁ। କଣ ତାଙ୍କ ତୁଳନାରେ ସବୁ ମଣିଷ ଜୀବନ ମାତ୍ରା କେ କଷ୍ଟ। ଆମେ ଗ୍ୟାସରେ କରିକି ଆମେ ଏତେ ଗରମ ସେତେ ଗରମ। କଣ କେଇଆଣି ସେମାନେ ପୁଣି ଯୋଉମାନେ ଚୁଲିରେ କରୁଥିବେ ସେ ତ ପୁଣି କେତେ କଣ ନ କରୁଥିବେ।
ଆଉ।
ଏବେ ତ ବୋହୁତ ପ୍ରକାର ସୁବିଧା ହେଇଯାଇଛି। ଆଗେ ତ ଲୁ
ହଁ ଆଗରୁ ନଥିଲା ଏତେ ସୁବିଧା ନାହିଁ।
ନାଇଁ।
ଏବେ ତ ସୁବିଧାଇ ମାନେ ଏଇ ଟ୍ରଚ୍ ଲାଇଟ ଆସିଲା ଦିନୁ କିରୋଷିନି ଝିଅ ମିଳୁଛି ନା?
ନା ସେଟାତ ଆଉ ସେ ଲଣ୍ଠଣ ସେଇ ଯୋଉ ଲ୍ୟାମ୍ପ ଏସବୁ ପାଇଁ
ହଁ ଆଉ ନାହିଁ ସେ ସବୁ।
ସୋଲାର ଲାଇଟି ଧର ଇଲେକ୍ଟ୍ରିକ ପ୍ରୋବ୍ଲେମ ରହିଲା ସୋଲାର ଲାଗି ଲାଗଗେଇ କି ଆଉ ଇନିଭେଟର ଅଛି ଇନଭର୍ଟର ଲଗେଇଦିଅ ଏମିତି ଚାଲିଛି।
ସେ ଯୋଉ କୋହୁଥିଲେ ତିନିଶହ ୟୁନିଟୀ ଛାଡ କରିବେ ବୋଲି କାହିଁ କୋଉଠି ହୋଉଚି।
କାଇଁ ଆଗୁଆ ଖାଲି ଭଅଣେଇ ଦୋଉଛନ୍ତି କଲା ବେଳକୁ ଛଅ ମାସେ ପଳେଇବ।
ତାପରେ ସେଇଟା ହେନେ ଲୋକଙ୍କୁ ଆଉ ଟିକେ ସୁବିଧା ହ ଏଇ ଯୋଉ ବିରି ଏତେ ନେଖା ଦେଲା ବେଳୁକୁ
ହଁ।
କେତେ ଦେବେ ବେଲି
କେତେ ଦେବେ ଦି ନାଇଁ ଏ ବେ ସୋଲାର ସୁବିଧା ଟା କରେଇ ଦଉଚନ୍ତି ସେଇଟା ଗୋଟେ ବେନି
ସୋଲାର ଯେ ସୋଲାର କଣ ଏଇ ଯୋଉ ଫ୍ରିଜ୍ ଏସି ଏଗୁଡା ସବୁ ଚାଲି ପାରୁଚି କି?
ଆଉ
ସେରା ଚାଲିପାବନି ଖାଲି ଏମିତି ନର୍ମାଲ ବଲ ଫ୍ୟାନ୍ ଗୋ ଗୋଟେ କି ଦିଟା ଆରାମ୍ ସେ ହବ।
ଏବେ ଗାଁ ଗାଁ ବୁଲିକି ବଡ ବଡ ସୋଲାର୍ ଲଗେଇ ଦଉଚନ୍ତି।
ହଁ ଆଉ ଯେ ଇଏ ଆଣୁଚନ୍ତି ସେ ସୂର୍ଯ୍ୟ କିିରଣ ଦ୍ଵାରା ହଉଛି ନା ସିଏ କେ ବର୍ଷା ପାଗରେ କିଏରେ ସେ ଡାଉନ୍ ହେଇଯିବ। ଡାଉନ୍ ହେଇଯିବ ନା କରେଣ୍ଟ୍ ଟା ଆଉ ଏତେ ଟାଣିବ କି ଏଇ ଅସୁବିଧା। ଆଉ ସେଇଟା ଟିକେ ଛାଡ କରିଦେନେ ଲୋକଙ୍କୁ ଟିକେ ସୁବିଧା ହୁଅନ୍ତା ନାଇଁ। ଏବେ ତ ପ୍ରାୟ ଘର ଘରକା ସବୁ ଏସି ଫ୍ରିଜ୍ ୱ୍ୟା ମେସିନ୍ କୁଲର ପ୍ରାୟତଃ ଚାଲିଛି ନା?
ଚାଲିଛି ହଁ। ଆଛା ହଉ। ତୁ ବି ନୁହେଁ
ହଁ।
ପରେ ଲଗେଇବି ନହେଲେ।
ହଁ ହଁ ମୁ ପରେ କଥା ହଵା।
ହଁ।